ହେଲୋ ଉଁ ଏ ନାନୀ କଣ କରୁଛୁ?
ଏଇ ବସିଛି, ତୁ କଣ କରୁଛୁ?
ମୁଁ ଏଇତ ବସିଛି ଆଉ, ତୁ ଖାଇସାରିଲୁଣୁ?
ହଁ ମ ଖାଇଲି ପା କଣ କହିଲୁ ମୁଁ ଟିକେ ଅଧିକ ରାତି ତି ଯାଏଁ ରୁହେ ନା ତ ମୁଁ ବେଣୁସୁ ଖାଇଦିଏ ଟିକେ। ମୁଁ ସେଇଥିପାଇଁ ଖାଇଦେଲି ପା ଆ ଖାଇଲି ରୁଟି
ହୁଁ।
ଆଉ ହେଲା ଯୋଉ ଜହ୍ନି ଆଳୁ ସନ୍ତୁଳା।
ଓହୋ ଜନ୍ହି ସନ୍ତୁଳା କିଏ କରିଥିଲା?
ଜନ୍ହିଆଳୁ ସନ୍ତୁଳା ଟା ମମି କରିଥିଲା। ବଢିଆ
ଓ ହଁ ଯାହା ବିି ହେଲେ ମା ହାତରନ୍ଧା ବଢିଆ ଲାଗିବ, ନା କି?
ହଁ।
ମୁଁ ଖାଇଥିଲି ମ୍ୟାଗି ମ୍ୟାଗି ସହିତ ପକୁଡି, ଚାହା, ଘୁଗୁନି ବହୁତ ସାରା ଖାଇବା ଖାଇଛି। ହଁ ନା ମୁଁ ଆଜି ବହୁତ ହି ଖାଇ ଦେଇଛି ସହଜେ ମୋ ପେଟ ଟିକେ ବାହାରିଲାଣି। ମୁଁ ଟିକେ ଜିମ୍ ଫିମ୍ ଜିମି ଭାବିଛି ଦୌଡିମି ସକାଳୁ ଟିକେ ବ୍ୟାୟାମ
କର ଏଇଗୁଡା ସବୁ କର ଏଇଗୁଡା ନିହାତି ଦରକାର।
ଦୈନନ୍ଦିନ ଦିନରେ ଏଗୁଡା ସବୁ କରିବା ବହୁତ ନିହାତି ଆବଶ୍ୟକ।
ହୁଁ ନି ତର କେ ଏଡ ଶୁ ସୁସ୍ଥ ସବଳ ରହିବ ଆଜିକାଲି ଦେହ ହଉଛି ଆଗେ। ଯେତେ ସୁସ୍ଥ ସବଳ ରହିବୁ
ହୁଁ ଭଲ ଯେତେ ଗେମ୍ ମୁଁ କହୁଛି ସେ ଯେତେ ସବୁଜ ବଣକୁ ଲଗେଇବ ଯେତେ ପରିସ କାର ରଖିବ ଚାରି ପାର୍ଶ୍ୱକୁୁ ସଦାବେଳେ ଆମକୁ ଗଢିବା ପୂର୍ବରୁ ଆଗ ଆଗେ ଆମକୁ ଦେଖିବେ ତମେ କୋଉ ଜାଗାରୁ ଆସିଛ। କୋଉ ଭଳିଆ ପିଲା ଆମକୁ ସେଥିପାଇଁ ସଦାବେଳେ ସବୁବେଳେ ଭଲ ରହିବାର ଅଛି। ହଁ ଯେତେ ଭଲ ହଁ ପୋଷାକ ହଁ ଯେତେ ପୋଷାକ ଭଲ ପିନ୍ଧିବ ସେତେ ଯେତେ ଭଲ ଉଁ କଣ କହିଲ ସାରସ ସବୁ ଖାଇବ ପୁଷ୍ଟିସାର ହଉ ଜୀବସାର ହଉ। ଏସବୁ ଯେତେ ଭଲ ଖାଇବ ମାନେ ଦେହକୁ ଯେମିତି ସେତ ପୣଷ୍ଟିସାର, ସ୍ୱେତସାର, ଜୀବସାର ଏଇଗୁଡ଼ା ସବୁ ଜାଣିନୁ?
ଜାଣିଛି ମାନେ ମୁଁ କହୁଛି ଯେ ପୃଷ୍ ଯେ ଧର ମୁଁ ପୃଷ୍ଟିସାର ଖାଇବାକୁ ଚାହୁଁଛି ମୁଁ କଣ କଣ ଖାଇଲେ ମୋ ଦେହରେ ପୣଷ୍ଟିସାର ଆସିବ?
ସେଟା ମାନେ କଣ କହିଲୁ ସେଟା ଉ ମୁଁ ତ ଜାଣିଛି। ହେଲେ କଣ କହିଲୁ ସେଟା କହିହବନି ତତେ ତୁ ଆଇଥରେ ତୋ ପାଇଁ ମୁଁ ସ ମୁଁ ପୁରା ଥାଳିରେସଜିକି ରଖିଥିବି ତତେ ଦେବି। କାରଣ ମୁଁ ଜାଣି ସାରିଲିନି ତୋର ସବୁ ଏଇ ଜ୍ଞାନ ଏ ନାହିଁ ଏଥିରେ ମୁଁ ସେଥିପାଇଁ ସେଇଠି ତୋ ପାଇଁ ରଖିଥିମି ତୁ ଆଶିକି ଖାଇବୁ।
ହଁ ହଁ ସେୟା କରିବୁ ତ ହେଲା। ମତେ ଟିକେ ବୋଲି ଶାଗ ବହୁତ ପସନ୍ଦ।
ଆମ ଆଡ଼ୁକୁ କେବେ ତୁ ଆସୁଛୁ?
ମୁଁ ତ ଯିବା ପାଇଁ ରେଡି ତୁ କୋଉଦିନ କହିବୁ ଯୋଉଦିନ କହିବୁ ଯିବି ସେଇଦିନ। ରଜ ଟାଇମ
ରଜ ଟାଇମ ରେ ଆମର ଏପଟ ଟିକେ ଭଲ ଟୁର୍ଣ୍ଣାମେଣ୍ଟ ହବ କ୍ରିକେଟ ର। ଖେଳ ଦେଖିବାକୁ ଆସିବୁ ଯଦି ଆସିବୁ।
ହଉ ହୋ ମତେ ଭାରି ପସନ୍ଦ। ମୋର ତ
ହଁ। ରଜ ରଜ ବେଳେ ଆସିବୁ କେତେବେଳେ କଣ କହିଲୁ ଆମର ସବୁ ହଏଇନେ ସବୁ ପୂଜା ପର୍ବ ଆମ ଓଡିଆରେ ଜାଣିଛୁ ବାର ପର୍ବ ବାର ବାର ମାସ ତେର ପର୍ବ ହଁ ବାର ମାସରେ ତେର ଓଷା। ସେମିତି ମଜା ଯେତେ ଆମ ଓଡିଆରେ ଯେତେ ହବ ସେତେ କମ। ଆମ ଗାଁ ରେ ଏତେ ମଜା ମଜା ହୁଏ ତ ମାନେ ବିଶ୍ଵାସ କରିପାରିବୁନି ଆମ ଗାଁରେ ଏତେ ମଜା ହୁଏ ତମ ଗାଁରେ?
ଆମ ଗାଁରେ ବି ବହୁତ ମଜ ହୁଏ। ଆମ ଗାଁରେ ତ ରଜରେ କବାଡି ଖେଳ ହୁଏ। ଆଉ ହେଲା ସବୁ କଣ କି ହଁ ନାଚ ଗୀତ ହୁଏ। ଆଉ ହେଲା ଛୋଟ ଛୋ ଟୁ ଆ ମାନେ ସବୁ ଆସିକି ପୁଚି ଖେଳନ୍ତି ଆଉ ହେଲା ଠିଆ ପୁଚି, ବସା ପୁଚି, ଦୋଳି ଲାଗେ। କି ଦୋଳି କହନି? ପଟା ଦୋଳି, ଦଉଡି ଦୋଳି, ଚକ୍ରି ଦୋଳି ଆଉ ହେଲା ଯୋଉ ଗୋଟ ଟେ ଅଛି କଣ କହନି ଟେବୁଲୁ ଦୋଳି ଆଉ ଗୋଟେ ଅଛି ଯୋଉ କି ଦୋଳି କହନି ର ର ମନେ ପଡୁନି ଚକ୍ରି ଚକ୍ରି ଦୋଳି ଭଳିଆ ସେଟା କିନ୍ତୁ ମିଞ୍ଚେ ଚାରି ପାଞ୍ଚ ଜଣ ଏକାଥରେ ଖେଳି ପାରିବେ ସେ ଏଟା ଗୋଟେ ଅଛି ଏମିତି ଚାରି ପ୍ରାୟ ତ ଆଠ ନଅ ପ୍ରକାର ଦୋଳି ଲାଗେ। ଆମେ ସବୁ ଯାଉଜେ ଖେଳିବା ପାଇଁ ହୁଁ ଆଉ ହେଲା ଆମର ହୁଏ ହୁଁ ଆମ ସବୁ କଣ କନି ଯୋଉ ପୁଚିରେ ହୁଏ ପ୍ରତିଯୋଗିତା ପୁଚି ପ୍ରତିଯୋଗିତା ଆଉ ହୋ ହଁ ମୁଁ ଜିତେ ମୁଁ ଠିଆପୁଚିରେ ଜିତେ। ଆଉ ହେଲା ମୁରୁଜ ରେ ଜିତେ ମୁରୁଜ ପ୍ରତିଯୋଗିତା ହୁଏ ଆଉ ହେଲା ଗୀତ୍ ଗୀତ ଗୀତ ପରିବେଷଣ ପ୍ରତିଯୋଗିତା ହୁଏ ମୁଁ ଗୀତ ଗାଏ ଆଉ ହେଲା କଣ କହନି ହୁଏ ହଁ ନା ନାଚେ ତ ଭଲ ନାଚିପାରେ ନା କିନ୍ତୁ ଗୀତ ଟିକେ ଟିକେ ଗାଇଦିଏ। ମତେ ଟିକେ କଣ କହିଲୁ ନାଚେ କେମିତି କହିଲୁ ଏଇ ଯୋଉ ବରଜାତ୍ରି ନାଚ ମୁଁ ଇଏ ନାଚ ଚ ନାଚି ପରେନା ହେଲା ମାନେ ଯେମିତି ଯୋଉ ଷ୍ଟେଜ ଲୁଚକାଳି ମୋ ସବୁଠାରୁ ପ୍ରିୟ ଖେଳ ହଁ ଲୁଚକାଳି ତ କମ୍ପିଟିସନ ହୁଏ ନା ଖେଳ ହୁଏ। ହଁ ମାନେ ସେଟା ଖେଳ ହୁଏ ହଁ ହଁ। ହଁ ସବୁବେଳେ ନୁହଁ।
ହଁ ସବୁବେଳେ ନୁହଁ ମାନେ କଣ କନି ଲୁଚକାଳି ଯୋଉ ଖେଳ ହୁଏ ସେଟା କିଛି କମ୍ପିଟିସନ ନୁହେଁ ସେଟା ତ ଗୋଟ ଦଳ ହବ ଧର କୋଡିଏ ଟିକିଆ ଗୋଟେ ଦଳ ହେଲା କୋଡିଏ ଜଣ ଅଛନ୍ତି କୋଡିଏ ଜଣ ଭିତରୁ କୋଡିଏ ଜଣ ଭିତରୁ ଜଣେ ଜିତିବ ମାନେ ସେଟା କେତେ ବଡ କଥା ଯିଏ ଲାଷ୍ଟ ତୁ ରହିବୁ ସିଏ ହିଁ ଜିତିବ ହଁ। ସେଇ ସେଇମିତି ହୁଏ ଯିଏ ଲାଷ୍ଟ କୁ ଜିତିବ ହୁଁ। ହୁଁ ଯିଏ ଲାଷ୍ଟ ଚୁଳେଇବ ତାକୁ କୋଡିଏ ଟଙ୍କାରେ ଗୁପଚୁପ ଦିଆହବ ଖାଇବାକୁ ଆଉ ହେଲା କଣ କହନି ଗୋଟେ ଦିଆହବ ଗୋଟେ ପ୍ରାଇଜ ର ଯୋଉ ଇଏ ଦିଆହବ।
ତମ ଗାଁ ର ଲୋକ ଚାହାଁ ଆମ ଗାଁରେ କିଛିଟା ଲୋକଛନ୍ତି ରାଜି ଆମ ଚୋର ପୋଲିସ ଖେଳଥୁନୁ କଣ କାଲି ଜ କଥା ହେଲେ ଯି ଯି ହାରିବ ସେ ଦବ ଖାଇବାକୁ। ସେ ଯେମିତି ହାରିଲା ସେ ଚୋର ପୋଲିସ ରୁ ମାନେ ଆଉ ଦେଲ ନାହିଁ କଥାରେ ଗୋଳେଇ ଦେଲା କହିଲା ଆ ଆର ରବା ଦେବି ଜମା ଦେଲାନି ସେ କହିଲା ମୁଁ ଦେମି ନି। ମାନେ ଏମିତି ଲୋକଙ୍କୁ ନେଇକି କଉ ଜିନିଷ ଖେଳିବା କଥା ନୁ।
ନା କିଛି ଲେମ୍ବୁ ଜୁସ୍ ଥାଆନ୍ତି ସେମାନେ ଏଆ କରନ୍ତି ଆଉ କଣ କରିବା।
ମୁଇଁ ଏ ଦେଇଦେଇଥାଛନ୍ତି କଥା ହେଇଛି କଥା କଥା ହେଇଛି କଥା ମୁଇ ଦେଇଦଥା ଆମ ଘର ପାଖରେ ଆମ ତାର ଗୋଟେ ଝିଅଟେ ଦୋଳି ଲଗେଇଛି ମାନେ ତାଙ୍କ ସାନ ଭାଇଟେ ଏତେ ଯୋରରେ ଏଠି ଖେଳୁଛି ଦିଟା ଗଛ ହି ହଲିଲାଣି ଗୋଟେ ନଡିଆ ଗଛ ଗୋଟେ ପଣସ ଗଛ। ଛ ମୁଁ ତ କହୁଛି ଏତେ ଜୋର ଖେଳେ ନା ହଁ ପା ବହୁତ୍ ହି ଜୋର୍ ସେ ଖେଳୁଛି ମୁ ତାକୁ ମନ୍ ହଁ ମୁଁ ତାକୁ ଏବେ ବି ଖେଳୁଛି ମୁ ତାକୁ ମନା କରୁଛି। ଆରେ ବା ଆର ଖେଲା ପୁଅ ଏତେ ଯୋରୁ ମୁ ତ କେତେ ମନା କରିବୁ। ହଁ ତାକୁ ଦୁନିଆ କଥା କହି ସା ହେଇ ନା ଓହ୍ଲେଇ ପଇଲା ମୁଁ କହିଲି ଯେମିତି।
ନହେଲେ ତେ ବିନ୍ଦି ଏତେ କଷ୍ଟ କରିକି ଲଗେଇଛି ସେ ପୁଣି ହଁ ନା ତାକୁ ବି କହ ତାକୁ ବି କ ପର ଏତେ କଷ୍ଟ କର୍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
ଦେଇଛି ସେମ ଖେଳ ମତେ କହୁ କଲେ ଆଉ ଜୋର ଜୋରରେ ଖେଳିଲେ ପୁଣି ଯଦି ଭାଙ୍ଗିଯିବ ଛିଟିଯିବ ସେ ପୁଣି ଖେଳି ପାରିବନି ଯଦି।
ଆସ ଜଳ ପାନ କରୁଛି ସେଇ କିଣା
ଓହୋ ହଁ ଜଳପାନ କରିଦେଉ ଭଲ। ଆଉ ତମର ସେପଟେ ଖରା ଗରମ ହୁଁ।
ଆମ ଏପଟେ ଖରା ଗରମ ପ୍ରବଳ କହନି ଆଜି ବର୍ଷା ଉ ଉଠେଇକି ଆଇଲା ଆଜି ବର୍ଷାକୁ ଉଠେଇକି ଆଇଲା ଢାଳିଲାନି ହେଇଲା ବର୍ଷା ହେଇଛି ବହୁତ। କିନ୍ତୁ କଣ ଗଡି ହାୱା ଏତେ ଯୋଉ ଦେଲା ମୁଁ ତ ଫଟୋ ଭିଡିଓ ଅଛି ମୋ ପାଖରେ ମୁଁତ ପଠେଇବି। ତୁ ଦେଖିବୁ ତୁ କହିବୁ। ତ ଆମ ଆଡେ ଟିକେ ପଠା ମାନେ ଏତେ ଜୋରେ ଆମ ଏପଟେ ବର୍ଷା ପବନ ହେଇଛି। ବାୟୁ ଯେ ବାୟୁରେ ଉଡେଇ ଉଠ ଆମ କୁନି ଫୁଣି ଗୋଟା ସେ ତାକୁ ଉଡେଇ ନେଲା ବାୟୁ। ହ
ଭଗବାନ ଏତେ ଜୋରେ ବା ତାହେଲେ ହେଇଛି ପବନ?
ଆଉ ସିଏ ଆମର ଆମର ସେ ଲ ତାକୁ ପ୍ରବଳ ତୁ କହନି ଯେମିତି ବୁଲୁ ବୁଲୁ ବାତ୍ୟା ସବୁ ହସି ନଥିଲା ବୁଲବୁଲ ହୁଡୁ ହୁଡି। ଆ ଫନି ସେମିତି ଆଜି ଗୋଟେ ଆମେ ଭାବିଲୁ କଣ ଆସି ସିନା କଣ ଏତେ ଜୋର ହା ହାୱା ଦେଲା ବାୟୁ ଏତେ ଜୋର ବୁଲିଲା ଯେ କହନି ତୁ ସବୁ ଆମ
ମତେ ତ ଲାଗୁଛି ଆଜି ତ ଆମ ଏପଟେ ଆଜି ଆମ ଏପଟେ ଆକାଶ ଏତେ ଜୋରେ ନାଲି ହେଇଯାଇଥିଲା ହେଲା ମୁଁ ତ ଭାବିଲି କଳିଯୁଗ ଆଜି ଶେଷ ହେଇଯିବ ନା କଣ ପୁରା ନାଲି ଦେଖାଉଥିଲା ଲୋ ପୁରା ଆକାଶ।
ଉ ହୁଁ।
ହେଲା କୁ ସେଥିପାଇଁ ଏଇଆ ଭାବିଲି ତାପରେ ଠାକୁରଙ୍କୁ ଡାକିକି ରହିଲି ପୁଣି। ଆମ ଘରେ ପା ରାତିରେ ହେଇ ସାରିଲାଣି ରୁଟି ଜହ୍ନି ଆଳୁ ସନ୍ତୁଳା ଜହ୍ନି ଆଳୁ ଏତେ ଟେଷ୍ଟି ଲାଗୁଛି ଯେ ଓହୋ ଫ୍ୟାନ୍ ହେଇଯାଇଛି ମୁଁ। ଜନ୍ନି ଆଳୁ ସନ୍ତୁଳା ଭଡ଼ିଆ କ
ହଉ ହଉ ବୋଧେ ତୁ ପୁରା ମୋ ପୁଣିଆ ହଉ ହଉ ଟିକେ ଟେଷ୍ଟ କରିଦବୁ
ହୁଁ ମତେ ବି ଭଲ ମାନ ଟିକେ
ଲାଗି
ହଁ ଚାଖିଆକୁ ଭଲ ଲାଗେ ଆଉ ହେଲା କଣ କି ଲୁଣ ଲୁଣ ହେଇଛି କି ନାଇଁ ଦେଖିବାକୁ ଆଉ ହେଲା ଟିକେ କସା ଫସା ଏଇ ଟିମ ଟିକେ ଖାଇବାକୁ ପସନ୍ଦ ଟିକେ କଣ କରିବା ହେଲେ ବି ମୁଁ ଏବେ ପୁରା ସମ୍ପୂର୍ଣ୍ଣ ନିରାମିଷ ହେଇଯାଇଛି। ଆମିଷ ଖା ଭକ୍ଷଣ କରୁନି ଆଉ କାହିଁକି ନା ଆମି ଭକ୍ଷଣ ହେଲାକୁ ମୋର ଟିକେ ମେଦ ବହୁଳତା ବଢି ଯାଉଛି ତ ସେଥିପାଇଁ ମୁଁ ଟିକେ ଆମିଷ ଭକ୍ଷଣ ବନ୍ଦ କରିଛି ନିରାମିଷ ହେଇଯାଇଛି ନିରାମିଷ ଆସି ମତେ ଟିକେ ପନିର ଭଲ ଲାଗେ ଖାଇବାକୁ ଟିକେ ଛତ ତୁ ଭଲ ଲାଗେ ଆଉ ଟିକେ କୋବି ଆଇଟମ ଭଲ ଲାଗେ ଟିକେ ଚିଲି ଆଇଟମ ଗ୍ରେଭି ଆଇ ଗୁଡା ସବୁ ଭଲ ଲାଗେ ଖାଇବାକୁ ତ ସେଥିପାଇଁ ମୁଁ କହିଲି ହଁ। ସାଧା ସିଧା ଖାଇବାଟା ଭଲ ଏତେ ବି ଆମିଷ ଭକ୍ଷଣ କରିବାଟା ଭଲ ନୁହଁ। ସେଥିପାଇଁ କଣ କରି
ଗୋଟେ କଥା ଶୁଣିବୁ ଗୋଟେ କଥା ଶୁଣିବୁ ଆଜି ଆଜି ଆ ଆଜି ମୁଁ ଯାଇଥିଲି ଗୋଟେ ଜାଗାକୁ ହେଲା ମାନେ ସେଠି ମତେ ଏ ଏତେ ଭଲ ଲାଗିଲା ଗୋଟେ ମନ୍ଦିରକୁ ଯାଇଥିଲି ପୁରାତନ ମନ୍ଦିରକୁ ମାନେ ମତେ ଏତେ ଆଧ୍ୟାତ୍ମିକ ମିକ ସେଠି ଲାଗିଲା ମାନେ ମୋମନ ପୁରା ପ୍ରସନ୍ନ ହେଇଗଲା ସେଠି ବସିକି। ମାନେ ମଁମନ କହିଲାକି ମୋଠାକୁରେ ଆଉ ମତେ ପ୍ରକୃତି ମତେ--‌ ମତେ ଲାଗିଲା ଯେମିତି ମତେ ଠାକୁରେ ଆସି ଡାକିନେଇ ଯାଉଛନ୍ତି ଏତେ ବହୁତ୍ ଭଲ ଲାଗିଲା। ମାନେ କଣ ଆଉ ତମକୁ କହିବି ବହୁତ୍ ହିଁ ଭଲ ଲାଗିଲା।
ଠାକୁ ହୁଁ ଠାକୁର ଗୋଟେ ଠାକୁର ସ୍ଥାନ ଏତିକି ଆଧ୍ୟାତ୍ମିକତା ଆଧ୍ୟାତ୍ମିକ ଲାଗେ ମୁଁ ଆମର ଆମର ଗୋଟେ ସନ୍ତୋସୀମା ମନ୍ଦିର ଅଛି ହେଲା ସନ୍ତୋସୀମା ମନ୍ଦିର ମୁଁ ଯାଇଥିଲି ମୋମନ ପୁରା ଶା ନ୍ତି ପ୍ରଫୁଲ୍ଲିତ ଉତ୍ଫୁଲ୍ଲି ତ ଫୁଲଫୁଲିତ ସବୁ ଫୁଲିତ ହେଇଗଲା ପୁରା ଏ କେତେ ସୁନ୍ଦର ଲାଗିଲା ମତେ ଜାଗାଟା ପୁରା ବସିଲି ମୁଁ କହିଲି ଯାହା ହଉ ଟିକେ ଶାନ୍ତି ଲାଗୁ ଚି ମନକୁ ଟିକେ ଶାନ୍ତି ଦବା ସବୁଆଡ଼ୁ ମୋହ ମାୟା ସବୁ ଛାଡ଼ି କି ସଂସାରର ମୋହମାୟା ଛାଡ଼ିକି ଟିକେ ଠାକୁରଙ୍କ
ଏଇ ମୋହ ଆଉ ଆଉ ଗୋଟେ କଥା ଜାଣିଛୁ ଏମୋହ ମା ୟା ସଂସାରରେ କେହି ନୁହେଁ କାହାର କି ଆଁ ହାଲୋ। ହାଲୋ ମୁଁ କହୁଥିଲି ମୋହମାୟା ସଂସାରରେ କେ ମୁଁ କହିଲି ମୋହମାୟା ସଂସାରରେ ମୁଁ କହିଲି ମୋହମାୟା ସଂସାରରେ କେହି ନୁହଁ କାହାର।
ହଁ ପୁରା ଠିକ୍ କଥା କହିଛୁ ମୋହ ମାୟା ସଂସାର କେହି ନୁହଁ କାହାର କାଇହିଁ କହିଲୁ?
ନାଇଁ କି ନା କିନ୍ତୁ ଏଇଟା ଭୁଲ କଥା ମୋହମାୟ ସଂସାର କେହି ନୁହଁ କାହାର କିନ୍ତୁ କିଛିଟା ଅଛନ୍ତି ଆମ ନିଜର ଯୋଉ ଦିଇ ଚାରିଟା ଅଛନ୍ତି ତାଙ୍କୁ ସଧାବେଳେ ଆମ ପାଖରେ ରଖିବା ତାଙ୍କୁ ଦୂରେଇବାନି କେବେ।
କ ନିଜର ଅଛନ୍ତି ନିଶ୍ଚିନ୍ତ।
ହେଲା ବୁଝିଲ ହୁଁ ନିଜର ନଥିଲେ ଦୁନିଆ କେବେ ଚାଲି ନଥାନ୍ତା। ଭଗବାନ୍ ଆମକୁ ବହୁତହି ଭଲ ପାଆନ୍ତି ଆମେ ଭଗବାନଙ୍କ ଆଗରେ ସବୁବେଳେ ଚିର ଉପକ୍ରୁ ରହିବା କଥା ହାଲୋ। ହାଲୋ ହଁ କହିଯା। ତାହେଲେ ଖାଇସାଇଲୁଣୁ। ମୁଁ କହିଲି ହଉ ଶୋଇବୁ ବୋଧେଏଇଖିଣା? ହାଲୋ। ମୁଁ କହିଲି ଆମ ବାଡ଼ିରେ ଆମ ବାଡ଼ିରେ ଛତୁ ଲଗାହେଇଛିି ତୁଯଦି କହିବୁମୁଁ ଛତୁ ନେଇକି ଯିବିତୁ ଛତୁ ତରକାରୀ କରିବୁ ତମ ଘରେ ଦବୁ ଛ ତୁ ତରକାରୀ କରିକି ଖାଇବ ବଢ଼ିଆ ଲାଗିବ।